ହାଲ ହ୍ୟାଲୋ ଜୟ ଜଗନ୍ନାଥ ଆଜ୍ଞା ନମସ୍କାର।
ହଁ ଭଲ ଅଛି ଆଉ।
କଣ କରୁଥିଲେ ଆଜ୍ଞା?
କାଇଁ ଟେଲରିଂ କାମ କରିତେ ଆସୁଥିଲି ଆଉ।
ଆଚ୍ଛା ଆଚ୍ଛା ଆଉ ସବୁ ଭଲ? ମୁଁ ଆଜ୍ଞା ଏଇ ଘରେ ବସିଚି ଆଉ ବର୍ଷା ତ ଆଜି ଦିନ ଯାକ ଲାଗି ରହିଚି ପୁରା ସକାଳୁ ଆଉ। ଆଉ ଘରେ ବସିଚି ଆଉ। ଆଜି ତ ସନଡେ ରବିବାର ଛୁଟି ଆଜ୍ଞା ଆଜ୍ଞା ଆଜ୍ଞା। ଆ ଅଫିସ ରେ ନାହିଁ କିଛି କାମ ସଣ୍ଡେ ଆଜି ଛୁଟି ବସିଚି ଆଉ।
ଆଜ୍ଞା ମଁ ବା ଆଜି ଦିନ ମାନ ତ ଆଜି ବର୍ଷା ଯୋଉ କୁହନ୍ତି ସେ ସେଇଠାଇ ଲାଗନ୍ତି କୁଆଟା ଆଜି ସକାଳୁଳେ ଟିକେ ସମୟ ଆସିଲୁ ଘଣ୍ଟ ଖଣ୍ଟେ ଆସି ଥିଲ ଆଉ ଦୋକାନ ଖଣି ବନ୍ଦ କରିକି ପଳେଇଲି। ଏଇନା ଟିକେ ଛାଡିଛୁ ବୋଲି ଟିକେ ଆସିଛି ଆଉ।
ଆଚ୍ଛା ଆଛା ହଁ ଏବେ ବି ଆମ ଆଡଡି ଟିକେ ଟିକେ ବର୍ଷା ଛଲିଛି କିନ୍ତୁ ବହୁତ ଆଡ ଚାରିଆଡ ପାଣି ଖାଲି।
ହଁ ଏବେ ଏ ନଦୀରେ ପାଣି ଛାଡିଛି ଯେ ପୁରା ଫୁଲ।
ହୁଁ ହଁ। ସବୁଆଡେ ପାଣି ଚାଲିଛି ଆମର ଆଉ ସମସ୍ତେ ଭଲ ଅଛନ୍ତି ଆଜ୍ଞା।
ହଁ ଭଲ ଅଛନ୍ତି। ଆଉ ଆଜି ସନ୍ଧ୍ୟାରେ କଣ ଖାଇଥିଲେ ଆଜି?
ଆଜି ଆମର ମାଛ ହେଇଥିଲା। ଦୀପରେ ସନ୍ଧ୍ୟା ବେଳେ ଗୋଟେ ଭୋଜି ଅଛି ଯିବୁ ରାତିରେ। ମୋ ଭଉଣୀର ଦିଅରର ବାହାଘର ଆ ଯିବୁ ସେଇଠିକି ଆଉ। ଆ ବର୍ଷାରେ ଏମିତିଆ କଣ ବୋଜି ଦେ
ହଁ ଏ ବର୍ଷା ଚବ ଚବ ଯଦି ବର୍ଷ ହା ହେଇଗଲା ଆଜି ବାହାଘର ନା ରିସେପସନ?
ହୁଁ ହଁ ଆଜି ବହୁତ ବୋଜିି ଅଛି ଆଜି ବହୁତ ବୋଜି।
ନା ମାନେ ଆଜି ରିସେପସନ ରିସେପସନ ନା ବାହାଘରଟ ଆଜି?
ନାଇଁଜ୍ଞା ରିପସନ ଆଜ୍ଞ।
ଅହୋ ରିପସେନ ସା ମାନେ ବାହାଘର ହେଇଥିଲେ ନା ଯୋଉ ଯାଇଥିଲେ ବାଟରେଦି କୋଉଠି ମେଘ ହେଲା
ଓ ତମ ବି ତ ଶଚବଲିଆ ଯାହା ଲାଗିଥାିବ ତାକୁ।
ହ ଏରା ବାଗ ଲାଗିବନି ବର୍ଷା ଦିନରେ ନା ବାଘ ଲାଗେନି ଭୋଜି ଭାତ ଖାଇନି କଣ ଯେତେ ଖାଏ ଯାହା
ଯା ହଉ ହଁ।
ହେ ଖାଲି କତରା ମଦ ଲାଗିବ ଟିକେ ଯଦି ପାଣି ଓଦା ହେଇଗଲା ଦେହ
ହୁଁ ଆଜ୍ଞା ଆଜ୍ଞା ଓ
ଆଉ ଆମର ବି ଆଜି ଦିନରେ ବି ଆଜି ମାଛ ହେଇଥିଲା।
ଆଚ୍ଛା ଆଚ୍ଛା ନା ହଁ ଥିଲି ପିଲା ଆମର ମାଛ ଆସିନି ଥିଲା ଫ୍ରିଜ ରେ ଥିଲା ମା ସେଇକୁ କରିଥିଲା।
ହଁ ହଁ। ସେଇଆ ଯାହା ତ ଅ ଯୋଉ ସକାଳୁ ଯିଏ ତାର ଗଲେ ତାର ଆଣିବା ପାଇଁ ଆ ମାଛ ମାର ମୁଁ କିଲ ମୁଁ ଯପାରି ମତେ କାଲି ଯାଉନ ମ ନା ମୁଁ ଜମା ଯିବିିନି ସେଏ ଯୋଉ ବର୍ଷା ଛେଚୁଛି କିଏ ଯିବ।
ହୁଁ ବ ପୁରା ତ ଦିନ ଯାକା ତ ଲାଗି ରହିଥିଲା ଆଜି ଆଉ।
ହଁ ବା। ଏଇନା ଟିକେ ଛାଡିଛି ନ ନେ ପୁରା ଦିନ ମାନ ଆଜି ପୁରା ଲାଗିଛି ବର୍ଷା।
ହଁ ଆଜ୍ଞା।
ହ ଆଉ ତ ଅଫିସ ଛୁଟି ଆଉ ସଣ୍ଡେ ଆଉ।
ହଁ ଆଜ୍ଞା ଆଜି ସଂଣ୍ଡେ ଛୁ ଛୁଟି ଆଜ୍ଞା ଆଜି କିଛି କାମ ନାହିଁ। କାଲିଛୁ ପୁଣି ଶନିବାର ଯାକେ ଆଉ ଏଇ ମାସରେ ତ କିଛି ଛୁଟି ହିଁ ନାହିଁ। ଖାଲି ଯାହା ରଥଯାତ୍ରା ଏବେ ଏ ମାସରେ କିଛିଛୁଟି ହିଁ ନାହିଁ ଖାଲି ଯାହା ରଥଯାତ୍ରା ଅଫିସିଆଲି ସେଟା ଛୁଟି ବି ନୁହଁ। ଯଦି ନେଇପାରିବ ନେଇପାରିବ ନହେଲେ ନାଇଁ।
ରଥଯାତ୍ରା ଛୁଟି ଦିଏନି?
ନଇଁ ଛୁଟି ନାହିଁ ରଥଯାତ୍ରାରେ ତମେ ଯଦି ନେଇପାରିବ ନବ ନହେଲେ ନାହିଁ। ଏଚ୍ଆର୍ ହଁ ଅପସନାଲ୍
ଅଁ ହଁ।
ଆଜ୍ଞା। ହୁଁ ଯିବୁ ଏଇ ମାସରେ ତ ଛୁଟି ନେଇକି ସମ୍ବଲପୁର ତ କହୁଥିଲି ଆପଣଙ୍କୁ ବୋଧେ ସମ୍ବଲପୁର ତ ଯିବୁ ବୋଲି ଆଉ।
ଅଁ ହଁ ଉଁ। ଆପଣ ଯୋଉ କେଉଁଝର କେଉଁଝର କଥା ଥରେ ପଚାରୁିଥିଲେ ନା।
ଆଜ୍ଞ ଆଜ୍ଞ ଆଜ୍ଞା
କେଉଁଝର୍ ଆସିଲେ ନା ଆସିଲେନି?
ନାଁ ନାଁ ଯାଇନୁ ଏବେ ଯାଇନୁ ଏମିତି ବର୍ଷାରେ ତ ଯାଇବି ହବନି ଯିବୁ।
ଆଳୁ ଭତ୍ତା।
ଆଜ୍ଞା ହୁଁ ଏବେ ଆଉ ଯାଇ ବିି ହବନି। ନିହାତି କିନ୍ତୁ ଯିବୁ ନିହାତି ବାବାଙ୍କୁ ନେଇକି ଯିବି ସେଇଠିକି।
ହଁ ସେଠିକି ଯାଆନ୍ତୁ ଅନସୂପା ଦେଖ ହଁ ଦେଖିବା ଖାଆନ୍ତୁ ମେଡିସିନ ଟା ଦେଖିବା ଭଗବାନ ଦେ ଯଦି ଯ ଇଏ ହେଇଗଲା ଭଲ କଥା ଆଉ।
ଆଜ୍ଞା ଆଜ୍ଞା ଆଜଞା
ହଁ।
ହଁ ସେ ତ ଜାଣିବୁ ଯାଇକି ଦେଖିକି ଲୋକ ତ କହୁଛନ୍ତି। ଯିଏ ବି ଯାଇଛନ୍ତି କହୁଛନ୍ତି ତ ଭଲ ହିଁ ହେଇଛନ୍ତି। ବହୁତ ଭଲ ମେଡିସିନ ଦଉଛନ୍ତି ବୋଲି।
ପା ଜଣେ କିଡନୀ ପେସେଣ୍ଟ ପୁରା ଭଲ ହେଇଯାଇଥିଲା ମାନେ ସବୁ ଚାଲୁ ନଥିଲା ସେ ବାପ୍ ମ ଆମ ବାପାଙ୍କ ସହିତ ସେ ଡାଲିସ୍ ହୁଅନ୍ତି। ହୁଁ ତାଙ୍କୁ ହୁଇଲ୍ ଚେୟାରେ ବସେଇକି ନିଅନ୍ତି ଆଣନ୍ତି ମାନେ ସେ ମାନେ ଟୋଟାଲ୍। ପାଦ ଉଠେଇ ପାର ନଥିଲେ ଫୁଲି ଯାଇଥିଲା ଦେହ ତ କିନ୍ତୁ ସେଇଠୁ ମେଡ଼ିସିନ ଖାଇଲା ପରେ ସବୁ ପୁରା ଭଲ ହେଇଗଲେ ଚାଲିଲେ ବୁଲିଲେ ସବୁ କଲେ ନିଜ କାମ ନିଜେ କରିପାଇଲେ। ଏ ଏଇ ଯୋଉ ଏଇ ରଜରେ ସେ କଣ କରିଛନ୍ତି ମଟନ ଖାଇ ଦେଇେଛନ୍ତି ମଟନ୍ ଟା ଖାଇବା ବନ୍ଦ ପୁରା। ଯେ ଘରେ ମଟନ୍ କରିଥିଲେ କହିଲେ ମତେ ଖଣ୍ଡେ ଦିଅ ଖଣ୍ଡେ ହଉ କି ଦି ଖଣ୍ଡ ଯାହାଲେ ମଟନ୍ ଟା ଇଏ ଆଉ ସେ ଖାଇଦେଲେ ଖାଇଦଲେ କାଲି ତିନି ଚାରି ଖଣ୍ଡ ତ ଯାଇ ଖାଇଦେଇଛନ୍ତି ଖଣ୍ଡେ ବି ନୁହେଁ କାଲି ତିନି ଚାରି ଖଣ୍ଡ। ଖାଇ ଦେଇଛନ୍ତି ତା ପରଦିନ ପୁରା ସିରିଅସ ଯାଇକି ମେଡିକାଲ ଭୁବନେଶ୍ୱର ନା କଟକରେ ଯାଇକି।
ଓହୋ।
ମାନେ କଣ ପାଇଲେ ସେ ପାଟି ସୁଆଦ କରି କଣ ପାଇଲେ ତାପରେ ତମେ ଘରେ ଯଦି ହେଲା କ ସେ ତ ତାର ଥିଲେ ଠିକ୍ ସେ ସେ ସବୁବେଳେ ଆଇଁଷ ଖାଇବା ପାଇଁ ଭାରି ପ୍ରିୟ ତାଙ୍କର କାଳେ। ଆଉ ମାନେ ହେଲା ବୋଲି ତମେ ଘର ଲୋକର ତମେ ଯାହାନେ, ସେ ଯେତେ ଯାହା ମାଗିନେ ବି ତମେ ଦେଇନଥାନ୍ତା
ଆଜ୍ଞା ଆଜ୍ଞା।
ଏଇନା ତମେ ହଇରାଣ ନା ଯୋଉ ମେଡାଲରେ ମେଡିକାଲ୍ ରେ ରହି ମାନେ ପେସେଣ୍ଟ ଯେତିକି ହଇରାଣ ନୁହ ତା ମାନେ
ଭାରି ଭାରିହଇରାଣ ହଁ ବହୁତ ବହୁତ ଆଜ୍ଞା ମୁଁ ପା ଚାରି ବର୍ଷ ଜାଣିଛି ମୋ ବାପାଙ୍କର ଆଜ୍ଞା ମାନେ ଯୋଉ ଗଲମ କ୍ୟାନସର ତାଙ୍କର ପେ ଟଭିତରୁ ଯୋଉ ମାନେ ଇଏ ମଇଳା ପାଇପ୍ ଟା ଯୋଉ ମ ମଇଳା ଯୋଉ ବାଟେ ବାହା ଯୋଉ ପାଇପ୍ ଟା ସେଇଟା ପେଟ ଉପରକୁ ବାହାର କରାହେଇଥିଲା। ତା ଉପରେ ଗୋଟେ ବ୍ୟାଗ୍ ଲାଗିଥିଲା ତା ପରେ ସେ ବ୍ୟାଗ୍ ଭି ସେତରେ ବାହାରୁଥିଲା ସେ ମଇଳା ତାକୁ ମୁଁ ଆଜ୍ଞା ଚାରି ବର୍ଷ ସଫା କରିଛି ଗ୍ଲୋଭ୍ସ ପିନ୍ଧିକି ନିଜେ। ଆ ସେ ବ୍ୟାଗ ଦି ଦିନ ରେ ତିନି ଦିନ ରେ ଗୋଟେ ନୂଆ ବ୍ୟାଗ ଆଜ୍ଞା ଲାଗିବ।
ଅଁ ହଁ।
ହଁ ସେ କ୍ୟାନସ ସେଇ ମାନେ ସେଇ କ୍ୟାନସର ପେସେଣ୍ଟ ମାନଙ୍କର ସେଇ ଭଳିଆ ସେ ଇଏଟା କରା ହୁଏ ତାଙ୍କର। ମାନେ ବାଇପାସ୍ ସର୍ଜରୀ କରିକି ସେଇଟାକୁ କରନ୍ତି ସିଏ।
ହଁ ହଁ।
ପୁରା ସେ ଆନସ୍ ପାଇପ୍ଟାକୁ ପୂରକୁ ପେଟ ଉପରେ ବାହାର କରି ଥିଲେ ତା ଉପରେ।
ଆଉ କେତେ ମାନେ କଷ୍ଟ ସେ କଷ ଷ୍ଟ ଟା ସେମାନେ ଜାଣିପାରୁଛନ୍ତି ନା ମାନେ ସେମାନେ ତ ଜାଣି ପା ପାଟି ସୁଆଦ କରିବେ ସେମାନେ ହେଇନେ ହଇରାଣ ହେଲା ବେଳକୁ ଯିଏ ରହୁଛି ତାଙ୍କ ପରେ। ସେ ଯୋଉ ହଇରାଣ ସେ ଜାଣୁଛନ୍ତି।
ନେଟୱର୍କ ପାଇଁ।
ଆମର ମା ଇଏ ବା ସେମତି ବହୁତ୍ ହଇରାଣ ହଉଚନ୍ତି ମାନେ। ଛ ମାସରେ ଯେ ଏ ମାନେ ଯେତିକି ହଇରାଣ ହେଲେଣି କୋଉ ଦିନ ଏମତି ହଇରାଣ ହେଇନଥିଲେ।
ଆଜ୍ଞା ଆଜ୍ଞା ନା ନୁ କହିଲ ନ୍ ଗୋଟ୍ ଗୋଟେ ଘର ଆଜ୍ଞା ଏମ୍ ସ୍ ପାଖରେ ନେଇକି ରଖେଇଲି ଯେତେବେଳେ ମିଳିଲାନି ବାବା। ମାନେ ଆଇସ୍ୟୁ ରେ ପଡିଥିଲେ ସେତେବେଳେ କ୍ୟାବିନ ଫ୍ୟାବିନ କେହି ନେ ରଖିପାରିବନି କି ୱାର୍ଡ ରେ ଥିଲେ ବି ରହିପାରିବନି। ତ ନେଇକି ମା କୁ ବାହାରେ ରଖେଇଲି ମା ର ମୋର ଆଉ କେହି ନଥିଲେ ବାହାରେ ର ଖିଲି ଏମତିଆ ରୁମ୍ ଗୋଟେ ବିଶ୍ବାସ କରିବେନି ମାଆ ସ ସକାଳୁ ମୁଁ ମାନେ ରାତିରେ ନିଦ ଭାଙ୍ଗିଲା ବେଳକୁ କିଏ ଗୋଟେ କାନ୍ଦିଲା ସାଉଣ୍ଡ ଶୁଭିଲା ମୁଁ ହଠାତ୍ ଉଠିଗଲା ବେଳକୁ। ମୋ ମାଆ ରି ବସିକି ମାଆ ବସିକି କାନ୍ଦୁଚି କଣ ପାଇଁ ନା ଏ ବ ମୋ ରୁମ୍ ରେ ମତେ ମତେ ଭଲ ଲାଗୁନି ବହୁତ ମାନେ କଞ୍ଜେଷ୍ଟେଡ ଲାଗୁଚି କେମିତି ରହିବି ତୁ ଏଠି କେମିତି ରହିଲୁ? ଇଏ ସିଏ ହେଇକି କାନ୍ଦୁଚି ଯା ଦିନ ଯାକ ଏଇଠୁ ବୁଲି ବୁଲି ବୁଲି ବୁଲି ପୁଣି। ଧର୍ମଶାଳା ଏମ୍ ସ ରେ ଗୋଟେ ଅଛି ଏମ୍ ସ ଧର୍ମଶାଳା ବୋଲି। ତାକୁ ଡକ୍ଟରଙ୍କୁ ରିକ୍ବେଷ୍ଟ କରିକି ବହୁତ୍ ରିକ୍ବେଷ୍ଟ କରିକି ଗୋଡ ହାତ ଧରିକି ତାଙ୍କୁ। ଲେଖେଇଲି ଏମ୍ ସ ରେ ସାର୍ କରଦିଅନ୍ତୁ ବୋଲି ଧର୍ମଶାଳା ସେଇଠୁ କଲି ଯେ ଏସ ଆର ଲେ ଲେ ଲେଖିଦେଲେ ଯେମିତି ଧର୍ମଶାଳା ହେଲା ସେଠି ନେଇକି ରଖିଲି। ତାକୁ ଟିକେ ଭଲ ଲାଗିଲା ଦଶ ପନ୍ଦର ଦିନ୍ ସିଏ ବି ବହୁତ୍ କଷ୍ଟ କରିଚି ମୋ ସହିତ। ନହେଲେ ସେ ବାବାଙ୍କ ସହିତ ରହିଯାଏ ସେଇ କେବିନ୍ ଆମେ ବୁକ୍ କରୁ ତ ସେଇଥିରେ ସେ ରହିଯାଏ। ଆଜ୍ଞା ଆଉ ମୁଁ ହସ୍ ହଁ ଭଗବାନଙ୍କୁ କହିଲି ହସ୍ ହସ୍ପିଟାଲ୍ ଦୁଃଖ କାହାକୁ ନ ଦିଅନ୍ତୁ ଭଗବାନ ଆଉ ସବୁ ଯାହା ଦେଉଛନ୍ତି ସମ୍ଭାଳିି ହେଇଯିବ କିନ୍ତୁ ହସ୍ପିଟାଲ୍ ଦୁଃଖ ଜମା ସମ୍ଭାଳି ହବନି।
ସେଇରା ଆମର ଇଏ ପା ଏଇ ଛଅ ମାସ ହେଲା ଖାଲି ମାନେ। ଭୁବନେଶ୍ଵରରେ ଯୋଉ ଯାଇକି କିମ୍ ସ୍ ରେ ରହିଲେ ଖାଲି କାନ୍ଦିଲେ ହୁଁ। ମୁଁ କୁ ସେ ଏକୁଟିଆକୁ ଆଉ ଜଣେ ଆମର ଯିଏ ଘର କାମ କରେ ସିଏ।
ଆଜ୍ଞା।
ଗଲା ସାଙ୍ଗରେ ଯାଇଥିଲା ସେ ସ୍ତ୍ରୀ ଲୋକଟି ସେ ଯାଇକି। କି ମାନେ ବାପା ଏ ଯୋଉ ଡାଇଲିସ୍ ଫାଇଲିସ୍ ହେଲା ବେଳକୁ ତାଙ୍କ ଗୋଡ ହାତ ପୁରା ବିନ୍ଧା ହୁଏ ନା। ସିଏ ତାର ଘସ୍ ଘସା ମୋଡା କରେ ଇଏ ଆଉ ଏପଟୁ ସେପଟ ଏଠୁ ବ୍ଲଡ଼ ଆଣେ ସେଠୁ ଆଣେ ମାନେ ଏମିତି ଦୌଡ଼ି ଦୌଡ଼ିକା ସେ ତାଙ୍କର ସେ ନିଜେ ବି କୋଉ ପେସେଣ୍ଟ ସମାନ ହେଇଗଲେ ପୁରା ଝାଡା ବାନ୍ତି ଆଉ। ତାପରେ ମୁଁ ଇଆଡେ ଛୁଆ ଦିଟା ଙ୍କୁ ଛାଡିକି ସ୍କୁଲ ଚାଲୁଥିଲା। ଟ୍ୟୁସନ ଚାଲଛି ନା ମୁଁ ଆଉ ଯାଇ ପାରିଲି ନେଇ ମୁଁ ତାଙ୍କୁ କହନି ଆଉ ମୁଁ ନହେନେ ଜିମି ଯାଇଁ ରହିମି ଛୁଆ ଗୁରା ସେମିତି ମାନେ ଗା ରୁ ମାନେ ଗାଁରୁ ପଳେଇ ଆସିବେ। ସ୍କୁଲ କୁ ମାନେ ସିଏ କହିଲେ ମୁଁ ତ ହଇରାଣ ହଉଚି। କହିଲେ ମୁଁ ତ ହଇରାଣ ହଉଚି ତୁ ପୁଣି ଆସିବୁ ସେ ଛୁଆରାକ ସ୍କୁଲ୍ ଫୁ ଟ୍ୟୁସନ୍ ସବୁ ବନ୍ଦ ହେଇଯିବ। ତୁ ପୁଣି ଏଠି ହଇରାଣ ଏଇନେ ହେମୁ ଏଇନା କେ ମୁଁ କେତେ ଦିନ ରହମି ଠିକ୍ ନାହିଁ କହିଲେ ତୁ ଆସେନା। ମୁଁ ଆଉ ଗଲି ନେଇଁ ମୁଁ ନହନେ ମାନେ ସିଏ ଯୋଉ ତାଙ୍କ ମାନେ ଦୁଃଖ ଟା ଦେଖି ମତେ‌ ଏ ଏତେ ଦୁଃଖ ଲାଗେ ମାନେ ସେ ମାନେ କହୁଛନ ଯାହା ହେନେ ବାପ ଆଉ କଁ କରିବୁ ଆଉ ପକେଇଦେବେ କି ଆଉ ଆ ନାଁ ସେମ୍ ଟା ସେମିତି ହେଇପାରିବନି ନା ଲୋକ ପୁଣି କହିବେ ହେ ତା ପୁଅ ଅନେଇଲା ନେଇ
ଆଜ୍ଞା ଆଜ୍ଞା ଆଜ୍ଞା।
ମାନେ ମୁଁ ଏଇନା କେ କରିଚନ୍ତି ବୋଲି ସେ ନିଜେ ମାନେ ବାପା ବି କହୁଚନ୍ତି ସେ ମୋ ଜୀବନରେ ମୁଁ କେବେ ଏମିତିଆ ପୁଅଟେ ପାଇନଥାନ୍ତି ମୁଁ
ଆଉ କଷ୍ଟ କରିଚନ୍ତି ସେତିକି ଆଉ କଣ କରିବା ଆଉ ଆଉ ତାପରେ ବି ନିଜ କର୍ତ୍ତବ୍ୟ ତ କରିବାର ହିଁ ଅଛି। ଆଉ ବାପ ତ ପଡ଼ିଚି ନା ଆଉ କିଏ ପଡ଼ିଚି କି ଆଉ ଆଉ କରିବାକୁ ତ କରିବ ନିହାତି ନିହାତି ସେଇଟା କରିବାକୁ କଣ ନିଜର କର୍ତ୍ତବ୍ୟ ସେଇଟା କରିବାକୁ ବାଧ୍ୟ ତମକୁ ଆଉ କଣ କରିବା? ହୁଁ ନିହାତି ଆଉ ବାପା ଆମକୁ ଆଜି ଯାହାବି ଆମେ ହେଇଚୁ ବାପା ମାଆଙ୍କ ଯୋଗୁ ଆଉ କଣ? ଆଉ ତାଙ୍କୁ ଯଦି ଆମେ ଯଦି ନ ଦେଖି ଦେଖିଆ ଆଉ କଁ କରିବା କହିବା ବାପା କାନ୍ଦନ୍ତି। ବିଶ୍ବାସ କରନ୍ତୁ ମୁଁ ବସିକି ସେଠି ମଇଳା ସଫା କରୁଥିବି ବାପା ଶୋଇଥିବେ ବାବା କାନ୍ଦୁଥିବେ ମାନେ କଣ କର ଯାହାହେଲେ ମଇଳା ଟା ବାହାରୁଛି ମଣିଷ କ ସ୍ମେଲ ତ ହବ ହିଁ ହବ। ମୁଁ ଏମିତି ଏମିତି ମାନେ ନାକକୁ ଏପଟ ସେପଟ କରି ବାଧ୍ୟ ହୋଇକି ପୋଛଥିବି କଣ କରିବି ବାପା ଦେହ ଲାଗି ଗଲେ ଭଲ ଲାଗିବନି ଇନ୍ଫେକସନ ହେଇଯିବ କ୍ୟାନ୍ସର ପେସେଣ୍ଟ ମୋର ସାଇଜ କରି ପୋଛି କାନ୍ଦୁଥିବେ ଏବେ କହିବେ କଣ କରିବି ଆଉ ମୋର ଏମିତି ହେଇଗଲା ଅବସ୍ଥା ଆଉଁ ମୁଁ କଣ କରିବି ତ କିଛି ବ୍ୟସ୍ତ ହୁଅନି ରୁହ କଣ ହେଇଗଲା ହେଇଗଲା କରୁଛି ତ ଆଉ କାହିଁ ହଉଛ ଆଉ ଗନ୍ଧଟା ହଉଛି ଆଉ ହବ ଆଉ ସେଇଟା ତ ହବ ଆଉ କଣ କରିବି ରୁହ କରୁଛି କିଛି ଆଉ କହିବେନି ମୋଡି ଦେବି କିଛି ଆଉ କହିବେନି।
ହୁ।
କିନ୍ତୁ ଭଗବାନଙ୍କ ଦୟାରେ ଏବେ ଚଲାବୁଲା ବହୁତ କରୁଛନ୍ତି ଗାଡି ଚଲଉଛନ୍ତି ଭଲରେ ଅଛନ୍ତି ଏବେ ଟିକେ।
ଯାହା ହଉ ସେଇଟା ଭଗବାନଙ୍କୁ ଡାକ ଯ ହଉ ବୁଝିଲେ ଇଏ କଲେ ବା ମାନେ ମାନେ ସମସ୍ତେ ଆଶା ମାନେ ଆସ ଶା ଛାଡି ଦେଇଥିଲେ ସେଇଟା ଆମ ବାପାଙ୍କ ଉପରେ ମାନେ ଯୋଉ ବ୍ଲଡ ଝାଡା ହେଲା ସମସ୍ତେ କହିଲେ ଗଲା ଆଉ ହବନି ମାନେ ସଇଲା ଆଉ ଖାଇଲେନି ପିଇଲେନି ଚାରି ପାଞ୍ଚ ଦିନ ପୁରା ତାର ମାନେ ଯାହା ହଉ, ମାନେ ମୁଁ ସେ ସିଏ ତାର ମେଡିକାଲ ରେ ଥାନ୍ତି ମୁଁ ଏଠି ଜଣେ ହୋମିଓପା ସାର୍ କ୍ଲିନିକ ଦେଇଛନ୍ତି ମୁଁ ତାଙ୍କ ସହିତ କଥା ହେଲି ମୁଁ କଥା ହେଇକି ଯାହା ହଉ ସେ ମେଡିସିନ ଦେଲେ ଯାହା ଠିକ୍ ହେଇଗଲେ ଏଇନା ଚାଲୁ ବୁଲୁ ସବୁ ନିଜ କାମ ନିଜେ ବି କରୁଛନ୍ତି ମାନେ ଯାହା ହଉ ସେତିକି ତ ଉଠିକି ବସ ଉଠିକି ସବୁ କାମଟା କରିପାରଲେ ଚାଲିଲେ ମାନେ ସେଇଟା ମାନେ ଦୁଃ ଖ ଆମେ ଭାବିଥିଲୁ ଶଇଲା ଆଉ ଆଉ ହବନି ଆଉ ଏତେ ଚେଷ୍ଟା ଷ୍ଟା କଲା ପରେ ଆଉ ବ୍ଲଡ଼ ଟା ବନ୍ଦ ନହେଲା ଆଉ କଣ କରିବୁ?
ନିହାତି ଆଜ୍ଞା ନିହାତି। ହଁ ସେଇ ଭଗବାନଙ୍କ ଇଛା ଆଜ୍ଞା।
ଆଉ ହଉ ତାହେଲେ ଆଉ କେତେବେଳେ ଫୋନ କରିବେ ପୁଣି ଆଉ,
ଆଜ୍ଞା ନିହାତି ଆଜ୍ଞା। କଥା ହେଇକି ଭ୍
ତମେ ଯେତେବେଳେ ଫ୍ରି ଶୁଣନ୍ତୁ ଯେତେବେଳେ ଫ୍ରି ହେବେ ମତେ ଆର କ ବ୍ୟାକ୍ କଲ୍ କରିକି ଆଗେ ଟିକେ କଥା ହେଇଯିବା ପାଇଁ ମୁଁ ମୁଁ ଇଏକୁ ପଳେଇ ଆସିଲା ଆପଣ କରିବେ ମୁଁ କଥା ମତେ ଆଉ କଲେଜ ଯିବିନି ଆଜ୍ଞା।
ରଖିଲେ ଆଜ୍ଞା।